ଟୁ
ଉଁ କୁଅ?
କଁ କରୁଥିଲ?
ଏଇଠି ବସିଚି ଆଉ ସମ୍ ସାମାୟ ଖୁଡିଙ୍କ ଘରକୁ ଆସଥିଲି ତାଙ୍କ ଘରେ ବସଚି ଆଉ।
ଓ ହୋ।
ହୁଁ ଆଉ କଣ କଁ କରୁଚ କୁଅ?
ଏଇଠି ବସଚୁ ଆଉ ଲାଇନ ବି ନାହିଁ। ଭାରି ହଇରାଣ ହଉଚୁ ଗରମ ରେ। ବେଶୀ ଖରା ଦିନେ ଲାଇନ୍ ବାଲିୟା କାଟୁଚ।
ହୁଁ। ମୁଁ ବି ଚାର୍ଜ ବସେଇଥିଲି ଫୋନ ଟାକୁ ଚାର ଲାଇନ ପଳଲା।
ହୁଁ ହଇରାଣ ହେଉଚନ୍ତି।
ହୁଁ ପରଦିନରେ ଗୋଟେ ଲାଇନ୍ କାଟି ଦଉଛନ୍ତି ଏତେ ପ୍ରୋବ୍ଲେମ ହଉଚି।
ବୋଉତ୍ ଫେନ ବି ଯୋଉ ପବନ ବି ଦୋଉନି ଏତେ ଭାରି ଗରମ।
ଆଉ ରଜ ସପିଂ କରିସାଇଲଣି?
ନା କରିନୁ କରିବା ଆଉ ପାଖରେ ଥ ପାଖରେ ତ ହଁ ଡ୍ରେସ ଦୋକାନ ଦେଖିବା କନୁନାଇଁ କରିବା ଆଉ ତମେ?
ନାଇଁ ମୁଁ ସେମତି ଆଣିନି ଖାଲି ମା ଯାଇଥିଲା କୁର୍ତ୍ତୀ ଦିଟା ଆଣିଛି ଆଉ। ଉଁ
ଆଉ ଆଜି ଖାଇଲ କଣ?
ଆଜି ପଖାଳ ଖାଇଯି ଗରମ ଯୋଉ ଭଳିଆ ହଉଛି ଛାଡ଼ କିଛି ଇଚ୍ଛା ହଉନି।
ଭଲ ଭଲ।
ହୁଁ ଆ ତମେ?
ମୁଁ ଆଜି ଖାଇଲି ଭାତ, ଡାଲି, ଆମ୍ବଖଟା ମିକ୍ସ ଭେଜ ଆଉ ଖିରି।
ଓୁ ହଁ ଭୋଜି ବୋଧ ହେଇଥିଲା ନାଅ?
ହଁ ଆମର ତ ଏଇଠି ବୋଜି ଏଇଥିଲା।
ଓହ। ଆଉ କଁ କୁହ? ଏତେ ଗରମ ହଉଜିଜେ ଆ ମାନେ କଥା ହବାକୁ ବି ଇଛା ହଉନି।
ବହୁତ ଗରମ ହଉଛି। ଗରମଙ୍କୁ ଏଇ ଯୋଉ ଭାତ ପଖାଳ ଛଡା ଆଉ କି ଛି ରୁଚୁନି।
ହୁଁ। ଆଉ ତମ ସେପଟେ ଦୁଳି ଫୁଳି ଲଗିନା
ଆମର ଦୋଇ ତ ଲଗା ହେଇନି କିନ୍ତୁ ବାଉଁଶ ହଣାହଣି ଚାଲିଚି। ଆମର ଏଠି ପଟା ଦୋଳି ଲଗାଯାଏ।
ସେଡିି କୁଡେ ଲୋକ ଯାଏନା?
ସିଡି ଦୋଳି ମୁଁ ଖେଳିନି କିନ୍ତୁ ମୋ ମାମୁଁ ଘରେ ପଟେ ଶିଡି ଦୋଳି ଲଗାଯାଏ। ଖେଳିଚି ସେଠି ମତେ କିନ୍ତୁ ବହୁତ ଡର ଲାଗେ।
ଆମର ବି ଏଇଠି ସିଢି ଚିଡି ଲଗା ହଉଚି ସବୁ ସଫା ଚାଲିଚି ସିଡି ଦୋଳି ଲଗା ହୁଏ ଦିଟା ଆଉ ଗୋଟେ ଗଛରେ ଏପଟସେପଟ୍ ଆଉ ହଉଚି ପଟା ଦୋଳି ଲଗା ହୁଏ ଦିଟା ଚା ତିନିଟା ଲଗା ହୁଏ।
ଓ ହୋ
ଆଉ ତା ପାଖେ ପୁଣି ଆଉ ଗୋଟେ ଛକ ଗଲେ ସେଠି ପୁଣି ସିଡି ଦୋଳି ଲାଗିଥିବ ଗୋଟେ। ତାପରେ ପଟା ଦୋଳି ଲାଗିଥାଏ ପୁରା ରାସ୍ତା ମଝିରେ ବାଉଁଶ ରେ ଲାଗିଥିବ ପଟା ଦୋଳି।
କିନ୍ତୁ ମତେ ପଟା ଦୋଳି ଖେଳିଲେ ଯେତିକି ବି ଡର ଲାଗେନି କିନ୍ତୁ ସିଢ଼ି ଦୋଳି ମତେ ଡର ଲାଗେ ସେ ଯୋଉ ଉପରକୁ ଉପରକୁ ଯୋଉ ଯାଏ ନା ଦି ଜଣା ବସିଥିବେ ଯଇ ମତେ ଭାରି ଡରଲାଗେ ପଟା ଦୁଳିବି ସେଇଆ। ମୁଁ ଚିଲାଏ ଯୋଉ ଦୋଳି ଖେଳିଲେ ଚିଲାଏ ସେ ଯୋ ପୁରା ଅଗକୁ ନେଇଯିବ ଜଣେ ବାହୁଥିବ ଜଣେ ବସିଥିବ।
ନାଇଁ ମୁଁ ତ ମତେ ସିଢ଼ି ଦୋଳି ଖେଳିଦେବି ଯଦି ପାନ ହରିକି ଖାଇ ଥିବି ମୋ ମୁଣ୍ଡ ଖାଲି ବୁଲେଇବ।
ରଜରେ ତ ସମସ୍ତେ ଯିଏ ଖାଉ କି ନ ଖାଉ କେବେ ବି ଖାଇ ନଥିବେ କିନ୍ତୁ ରଜ ହେଲା ମାନେ ପାନ ଖାଇବେ ସେ ସାଧା ହଉ କି କଡା ହଉ ଖାସ୍ କରିକି ତ ବେଶୀ ସାଧା ବି ଖାଆନ୍ତି ଆଉ
ହଁ-ହଁ। ହୁଁ ସେ ଖାଇଦଉଚନ୍ତି ଆଉ।
ହୁଁ।
ଆଉ ଅଲଗା ବେଳେ ଖାଇଲେ ଘରେ ଶୋଧିବେ।
ଆଁ
ଅଲଗା ବେଳେ ଖାଇଲେ ଘରେ ଗାଳି କରିବେ। କଣ ପାଇଁ ପାନ ଖାଉଚୁ ଝିଅ ପିଲାଟେ ଅନ୍ୟ କଥା କହିବେ।
ଯୋଉଟା ଖାଇଲେ କିଛି ନାହିଁ।
ରଜରେ ବି ଗାଳି କରନ୍ତି। କିନ୍ତୁ ମୋ ମା ହେରିକା କକେହି କିଛି କୁହନ୍ତିନି ସେ ଦାଦା ହରିକା କୁହନ୍ତି ଆଉ
ଉଁ
କୁହନ୍ତି ମୁଁ ସେଗୁରା ଶୁଣେନି। ରଜ ହେଇଚି ଗୋଟେ ମଜା ମସ୍ତି କରିବନି ଖାଇବନି।
ତମ ସେପଟେ ରଜ ମୋଉଜ ହୁଏ ନା? ମାନେ ଯେମିତି ସବୁ ରାତିରେ ଝିଅ ମାନେ ପୋଚି ଖେଳିବେ ଅଳତା କମ୍ପିଟିସନ ମେହେନ୍ଦୀ କମ୍ପ
ନାଇଁ ସେଗୁରା ହୁଏନି ଏପଟେ କିନ୍ତୁ ହୁଏ ହଁ ହୁଏ ଏପଟେ ନୁହଁ ମାନେ ଏଇଠୁ ଘର ପାଖରେ ହବ ତିନି କି ଚାରି କିଲୋମିଟର ହବ। ସେ ତିନି କିଲୋମିଟର ହବ ସେଉଠୁ ମନ୍ଦିର ଅଛି ସେ ମନ୍ଦିରରେ ସାଇ ମନ୍ଦିର ଅଛି। ସାଇଁ ମନ୍ଦିରରେ ଲାଗେ ଦୋଳି ତ ତାରି ଧରେ ସମସ୍ତେ ସେଇଠି ସବୁ କମ୍ପିଟିସନ୍ ହୁଏ ଡ୍ୟାନ୍ସ୍ ଫ୍ୟାନ୍ସ୍ ହୁଏ। ଆଉ ବହୁତ ସବୁ କମ୍ପିଟିସନ୍ ଚାଲେ ତ ପ୍ରତିଯୋଗିତା କରନ୍ତି ସମସ୍ତେ ଛୋଟ ଛୁଆ ବଡ଼ ଛୁଆ ସବୁ ମିଶି କରନ୍ତି।
ହୁଁ-ହୁଁ
ହୁଁ।
ଆଉ ତମର ଆମ୍ବ ଗଛ ଅଛି ନା?
ହୁଁ ଚାରିଟା ପାଞ୍ଚଟା ଗଛ ଅଛି।
ଆମ୍ବ ହେଇଛି ନା ଏଥରା କେତ ତ ତ ସମ ଯାହା ଗଛରେ ହଉ କି ନ ହଉ କିନ୍ତୁ ଏଥର ବସ କୁହା ଗଛରେ ହେ ହେଇନି ବୋଲି କହିବନି ସମସ୍ତଙ୍କ ଗଛରେ ହେଇଛି।
ହଁ ଆମ୍ବ ହେଇଛି ହେଲେ ପାରିକି ଆଣିବାକୁ ବହୁତ ବଡ ଗଛ। ଚାରିଟା ଗଛ ପୁରା ସେଟ ହେଇଯାଇଛନ୍ତି। ଆଉ ଅଲଗା ଅଲଗା ଜାଗା ସବୁ ଅଛନ୍ତି ଗଛଗୁରା। ଗୋଟେ ଜାଗାରେ ସ୍କୁଲ ବାଡି ଅଛି ସେଇଠି ପୁରି ହେଇଛି ବହୁତ ଗୁଡ଼ିଏ ଆମ୍ବ ହେଇଚି ବାପା ଦିଇ ତିନି ଥର ଆଣିଛନ୍ତି। ସେତିକି। ଆଉ ଯାଇନାହାନ୍ତି ଆଣିବାକୁ ତାପରେ ଖରା ଯେତେ ଯୋର୍ଶରେ ହଉଛି କୋଉଠିକି ପଶିବା କି ଯିବାକୁ ଇଚ୍ଛା ହଉନି ଘରୁ ବାହାରିବାକୁ ଇଛା ହଉ
ହଁ ଆମେ ତ ଇଆଡ଼େ ବର୍ଷା ବି ଜମା ହଉନି।
ବର୍ଷା ଆସୁଛି ସିଏ ଖାଲି ମୁହଁ ଦେଖେଇଦେଇକି ପଳଉଛି। ଆଉ ରଜ କୁ ଦେଖିବ ହବ ନିିହାତି।
ହଁ ଦେଖିବ ସବୁ କିଛି କରେଇ ଦବନି ରଜରେ ସବୁ ବର୍ଷ ତ ହୁଏ ରଜରେ ଆଉ।
ହବ ଆଉ ସେ ତାର ତ ଅଛି ହବାର।
ହୁଁ।
ଦେଖାଯାଉ କଣ ଅଛି ରଜ।
ହୁଁ ଭଗବାନଙ୍କ ଉପରେ ଛାଡ଼ନ୍ତୁ।
ଆ ରଜ ବାସି ରେ ହଉ।
ହୁଁ।
ବରଂ କାଉଁଲେଇକି ରଖୁ ତିନି ଦିନି ଯାଙ୍କ ବିନ୍ଧାସରେ ଟିକେ ସମସ୍ତେ ବୁଲିପାରିବେ।
କାଉଁଲେଇକି ରଖିବ କିନ୍ତୁ? କାଉଁଲେଇକୁ ରଖିବା ସତ ଖରା ହବନି କିନ୍ତୁ ଗୁଳୁଗୁଳି ବହୁତ ହବ।
ବହୁତ ସେଇଟା ତ ଆର ବର୍ଷ ହେଇଛି। ଆର ବର୍ଷ ତ ପ୍ରବଳ ଗରମ ହେଇଥିଲା। ମାନେ କାଉଁଳେଇ କି ରଖିଲା ଝିପି ଝିପି ବର୍ଷା ହେଲା। ତାପରେ ଯୋଉ ଗୁଳୁ ଗୁଳି।
ହୁଁ ସେଇଟା ବେଶି ଚିଡା ଲାଗେ ହବୁ ତ ହବୁ ଯଦି ଯଦି ବର୍ଷା ଭଲସେ ହୋ ଯଦି ନୋହୋବୁ ତ ନାଇଁ କୁଆଡ଼େ ବାହାରକୁ ବି ବାହାର କରେଇଦବନି।
ବାସ୍ ଏଇଟା ବିରକ୍ତି ଲାଗିବ ଖାଲି କୁଆଡ଼େ ଟିକେ ଯାଇପାରିବନି କିଛି କରିପାରିବନି।
ତମକୁ କୋଉ ଋତୁ ଟା ଭଲ ଲାଗେ ବେଶୀ?
ମତେ ବର୍ଷା ଋତୁ ଭଲ ଲାଗେ।
କାହିଁକି?
ମତେ ଭଲ ଲାଗେ ବର୍ଷାରେ ଭିଜିବାକୁ ଭଲ ଲାଗେ। ଖେଳିବାକୁ ଭଲ ଲାଗେ ସେରା ସବୁ ଡଙ୍ଗା ଭଙ୍ଗା କରିକି ଭସେଇବାକୁ ଭଲ ଲାଗେ ଛୁଆ ବେଳର ସ୍ମୃତି।
କିନ୍ତୁ ମତେ ସେଟା ଭଲ ଲାଗେନି ମତେ ସବୁଠୁ ଶୀତ ଦିନ ଭଲ ଲାଗେ। ନା ବେଶୀ ଖରା ହବ ନା ବେଶୀ ବର୍ଷା ହବ। ଆଉ ସବୁବେଳେ ଶୀତ ହବ ଉ କମଳ ଘୋଡ଼େଇ ହେଇକି ଶୋଇପଡୁଚି ଘରେ।
କମଳ ଭିତରେ ଥରେ ପସିଲେ ଆଉ ବାହାରି ବାକୁ ଇଛା ହେବନି।
ହଁ ମତେ କିନ୍ତୁ ବଢିଆ ଲାଗେ ସେଇଠି ହୁଁ। ଇଆଡେ କିନ୍ତୁ ଶୀତ କରୁଥିବ କିନ୍ତୁ ଫ୍ୟନ୍ ଚାଲିଥିବ।
ହଁ ସେଇଟା ତ ଗୋଟେ କଥା ଶୀତ ହଉ ବରଂ କିନ୍ତୁ ଫ୍ୟାନ୍ ଚାଲିଥାଉ।
ହୁଁ।
ତାପରେ ଏ ବର୍ଷ ବି ଏତେ ଶୀତ ହେଇନି।
ଉଁ କିନ୍ତୁ ବେଶ୍ ଦି ତିନି ଦିନ ବେଶୀ ଥଣ୍ଡା ଲାଗିଲା ପୁରା। ବାହୁକୁ ତାପରେ ଯୋଉ କଥା ସେଇଥା କିନ୍ତୁ ଆମେ। ଶିତ ଦିନେ ଏଞ୍ଜଏ କରୁଚୁ ରାତି ନଅଟା ଦଶ୍ଟା ଯାଁକେ ପୁରା ସାତଟା ରୁ ନିଆଁ ଲଗେଇବୁ ନଅଟା ଦଶଟା ଏଗାରଟା ଯାକେ ବ ଶିକିନିଆଁ ପଇଁହେବୁ ସେଟା ବଢିଆ ମଜା ଲାଗେ ସମସ୍ତେ ଏକାଠି ଗାଁ ପିଲାମାନୋନେ ସମସ୍ତେ ଏକାଠି ହେଇକି ବଡ ଟେଣ୍ଡେ ସମସ୍ତେ ଘରେ ପାଟି କରୁଥିବେ ଆସ ଶୋଇବ ଆସ ଶୋଇବ ଆମେ କିନ୍ତୁ ନା। ଏଗାରଟା ବାରଟା ଯାକେ ବି ଆମେ ଏମିତି ବସିଥିବୁ। ବସିଥିବୁ ଗପୁଥିବୁ ହଁ।
ହଁ ଆମର ବି ଏଠି କରନ୍ତି କିନ୍ତୁ ଏବେ ଆଉ କରୁନାହାନ୍ତି। ଆଗ ଗାଁ ଆଉ ଏବେ ଗାଁ ବହୁତ ଫରକ ହେଇଗଲାଣି।
ଗାଁରେ ତ ଲୋକ ହିଁ ରହୁନାହାନ୍ତି।
ନା ଆମର ଏଠି ପୁରା ଗାଁ ଟା ଆଉ ଗାଁ ରେ ପ୍ରବଳ ଲୋକ କିନ୍ତୁ ସମସ୍ତେ ଘରେ ଚୁଲି ଲଗେଇଲେ ଚୁଲି ଭିତରେ ପସିଲେ।
ହୁଁ।
ଆଗୁରୁ ବି ଚୁଲିରେ ହିଁ ସବୁ ଚାଲୁଥିଲା ଗ୍ୟାସ୍ ଗ୍ୟାସ୍ ରେ ବି ଚାଲୁନଥିଲା କିନ୍ତୁ ଏବେ ଗ୍ୟାସ୍ ହେଲା ପରେ ବି ସେମାନେ ତାଙ୍କ ଘର ଭିତରେ ସବୁ ନିଜ ନିଜର ଗ୍ୟାସ୍ ହଉ ଚୁଲିରେ ତାଙ୍କର ପସିଲେ। ସେ ଘର ଭିତରେ ବରଂ କମଳ ଘୋଡେଇହେଇକି ବସିବେ ବାହାରକୁ ବାହାରିବେନି।
ତମେ କୁଆଡେ ଏଇ ଚାରିଟା ବେଳ ଟାଇମ ରେ କୁଆଡେ ବୁଲିବାକୁ ଯାଅ ନା?
ମୋର ଛାଡନ୍ତିନି କୁଆଡେ।
ଓହୋ କିନ୍ତୁ ଆମେ ନୁହେଁ। ଆମ ଘରେ କିଛି ବି ନାହିଁ କିନ୍ତୁ ସମ ସବୁବେଳେ କଁ ଘରେ ରହିବା କଥା? ସେଥିପାଇଁ ମାଇଣ୍ଡ ଫ୍ରେଶ କରିବାକୁ ଆମେ ବୁଲିବାକୁ ଯାଉ ଚାରିଟା ବଡେ।
ନା ଛାଡ଼ନ୍ତି ଏବେ ମୁଁ କେବଳ ମୋ ମାମୁଁର ଛଡା ଆଉ କୁଆଡେ ଯାଏ ନା। ମାମୁଁ ହଁ ଏଇଠୁ ଚାରି ପାଞ୍ଚ କିଲୋମିଟର ହବ।
ହଁ ହଁ। ତମେ ଯଦି ଡେଲୀ ବି ଚାହିଁବ ଡେଲୀ ଯାଇକି ଯାଇକି ଆସିବି ପାରିବ।
ହଁ। ଏ ଘଣ୍ଡେ ଭିତରେ ଯାଇଁକି ଘଣ୍ଡେ ଭିତରେ ପଳେଇ ଆସିବା।
ହଁ।
ଦିଘଣ୍ଟାରେ ମୁଁ ପାଞ୍ଚ ଛଅ ଥର ପଳେଇ ଆସେ ମାମୁଁ ଘରୁ।
ହୁଁ।